ହାଲୋ।
ହଁ କୁହ।
ଆଉ କଣ କରୁଥିଲ?
ଏଇଠି ବସିଥିଲି ଆଉ। ତମେ କଣ କରୁଥିଲ?
ଏଇଠି ବସିଚୁ ସବୁ କାମ ସାରିକି। ଆଉ ଆଜି ଉଁ ଅଫିସ କି ଯାଇନାହାନ୍ତି?
ମୁଁ ଆଜି ସଣ୍ଡେ ଅଛି ତ।
ଛୁଟି ଅଛି? ଅ ହଁ। ଆ ଝିଅ ବାହାରେ ଯାଇଚି ଏଇନା ବର୍ଷା ଦି ଦିନି ହେଲାଣି ହଉଥିଲା ବୁଲିବାକୁ ଯାଇପାରୁନଥିଲା ତ ଅବିକା ଯାଇଚି ବୁଲିବାକୁ।
ଆଛା ଆଛା।
ବାହାରକୁ।
ନା ବର୍ଷା ପାଗ ରେ ତ ଦେହ ଖରାପ ହେରିକା ହଉଥିବ ଛୁଆଙ୍କର।
ହଁ ବର୍ଷା ହେଲେ ସିଜିନ୍ ଚେଞ୍ଜ ହେଲେ ଦେହ ଖରାପ ହଉଚି।
ହୁଁ।
ହଠାତ୍ କିନା ପାଣି ପାଗ ସିଜିନ୍ ହଁ ସେମିତି ଥଣ୍ଡା ଥଣ୍ଡା ହେଇଯାଉଛି ଜର ଦେହ ବି ଟିକେ ଅଳପ ଉଷୁମ ରହୁଚି। ।
ଆଛା ଆଛା। ଝିଅ ମେଡିସିନ ଖାଉଛନ୍ତି?
ହଁ ହଁ ମୁଁ ତାକୁ ହିମୋପାଥି ଦିଏ ହିମୋପାଥି ମେଡ଼ିସିନ ତାକୁ ଦିଏ ସେ ହିମୋପାଥି ଖାଏ।
ଆଚ୍ଛା ଆଚ୍ଛା।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
ଆଉ ଘରେ ସବୁ ଭଲ? ହଁ ଭାତ ମାଛ ହେଇଥିଲା ଆଉ
ଅ ହଁ। ଓହୋ।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
। ଆଉ କଣ କହୁ କହୁ କ କଣ ଆଉ ଆପଣଙ୍କ ଅଫିସରେ କାମ କଣ?
। । ହଁ। ।
ମୁଁ କହିଲି ଆପଣଙ୍କ ଅଫିସ୍ ହ୍ୟାଲୋ।
ହଁ କୁହ।
ମୁଁ କହିଲି ଆପଣଙ୍କ ଅଫିସ ରେ କାମ କଣ?
କାମ ଏଇ ଅଛି ଆମର ଡାଟା ଏଣ୍ଟ୍ରି ଅଛି ଆଉ।
ଓହୋ। ଡାଟା ଏଣ୍ଟ୍ରି ମାନେ କଣ ମାନେ କେତେ ସେଠି ଯୋଉ କାମ କରୁଛନ୍ତି କେତେ ଏରିଆକୁ ନେଇ କାମ କରୁଛନ୍ତି?
ଆମର ଏଇଟା ମାନେ ଯେମିତି ଥାଏ ସେଲ ଟାଇପ ର ସେଇଭଳିଆ କାମ ଟା ଅଛି ଆଉ।
ଓ ହୋ।
ଆଉ ରଜରେ ସବୁ କୁଆଡେ କଣ ବୁଲେଇ ଯାଇଥିଲେ। କି କଣ ସବୁ ରୋଷେଇ କଲେ ଟିକେ କୁହନ୍ତୁ ସେ ବିଷୟରେ।
ରଜରେ ତ ଆମେ ଫାଷ୍ଟ ଏ ଫାଷ୍ଟ ସେକେଣ୍ଡ ଦିନ କୁଆଡେ ଯାଇନୁ ବୁଲିବାକୁ। ଆଉ ଥାର୍ଡ଼ ଦିନ ଏଇଠି ଆମର ନଗରୀରେ ଧାକୁଲେଇ ଆମେ ସେଠିକି ଯାଇଥିଲୁ। ବୁଲିବାକୁ ସେଠି ଦୋଳି ଇ ହେଲା ବଡ ଆକାରରେ। ଉତ୍ସବ ପାଳନ କରୁଥିଲେ ଏଁ ଗୀତ ଫିତ ନାଚୁ ଥିଲା ପୁଚିଖେଳ ଥିଲା ଆ ଥିଲା ଗୀତ ଗାଇବା ଥିଲା ମ୍ୟୁଜିକ ଚେୟାର ଥିଲା। ବିଭିର୍ନ ପ୍ରକାର ଥିଲା ଦୋଳିବି ଲାଗିଥିଲା। ଆଉ ସବୁଜିନିଷ ବି ସେଦିନ ଧୁମ ହେଇଥିଲା। ତ ସେଇଠି ଛୋଟ ଛୁଆଙ୍କର ଖେଳନା ଗାଡି ହଉ କିମ୍ବା ସରକସ ହଉ ଅ ଟେଡି ଇ ଅଁ ଗାଡି ହଉ ଯୋଉ ସବୁ ଜିନିଷ କିଣା ବିକା ହଉଥିଲା ତ ଆମେ ସେଇଠିକି ଯାଇ ଥିଲୁ ବୁଲିବାକୁ ଆଉ ଯେମିତି ରଜରେ ପ ରୋଷେଇ ଯେମତି ଆମର ନିୟମ ପିଠା ହବାର ସେମିତି ପିଠା ହେଇଥିଲା ପ୍ରଥମ ଦିନ ଆର ପିଠା ହେଇଥିଲା ପିଠା ତରକାରୀ ହେଇଥିଲା ଦ୍ୱିତୀୟ ଦିନ ବି ପିଠା ହେଇଥିଲା ପୋଡ଼ ପିଠା ମଧ୍ୟ ହେଇଥିଲା।
ପୋଡ଼ ପିଠା କିଏ ଆପଣ ବନେଇ ଥିଲେ?
ନାଇଁ ମୁଁ ବନେଇନି ମା ବନେଇଥିଲେ।
ଆଉ କୋଉ ତରକାରୀ କି କଣ ରୋଷେଇ ଭଲ କରନ୍ତି ସବୁଠୁ।
ଅ ସବୁଠୁ ଭଲ ତ ଅ ମୋର ସବୁ ଦରକାରୀ ତ ଭଲ ଲାଗେ। ଆଉ ସବୁ ତରକାରୀ ବି ଭଲ ଲାଗେ ସବୁଠୁ ଭଲ ମୋତେ ବେସନ ଆଳୁ ତରକାରୀ ଟା ମୋର ଭଲ।
ତା ରେସିପି ଟିକେ କହୁନାହାନ୍ତି କଣ କେମିତି ବନାନ୍ତି?
ଆ ତା ରେସିପି ହଉଛି ପ୍ରଥମେ ଆମେ କରେଇ ନବା। କରେଇରେ ବେସନ ଫାଷ୍ଟ ଆମେ ଜନ୍ତିବା ପାଇଁ କି। ଏ ଅଳ୍ପ ଉଁ ଉଁ ଗୋଟେ ଗ୍ଲାସ ପାଣି ଦବା। ପାଣି ଦିହରେ ହଳଦୀ ଲଙ୍କାଗୁଣ୍ଡ ଓ ଲୁଣ। ପକେଇବା ପାଣି ଟିକିଏ ଫୁଟିଗଲା ଫୁଟିଲେ ସେ ଆମେ ସେଇଥିରେ ବେସନଟିକୁ ପକେଇବା। ବେସନ ଟିକୁ ପକେଇବା ବେସନ ଟି ଜନ୍ତି ହେଇଗଲା ପରେ ସେ ଫୁ ଫୁଟି ଫୁଟି ବେସନ୍ର ପାଣି ମରିଯିବ। ବେସନ ଅଟୋମେଟିକ ଜନ୍ତି ହେଇଯିବ ଜନ୍ତି ହେଲା ପ ପରେ ଗୋଟେ ଥାଳିରେ ଆମେ ତେଲ ମାରିକି ରଖିଥିବା।
ଚାଲ ଲୁଣ ପକେଇବା ଲୁଣ କି ମସଲା କିଛି ପକେଇବା ନା ନାଇଁ ସେମିତି ପ୍ଲେନ।
ନାଇଁ ନାଇଁ ଆମେ କହିଲି ନା ପାଣି ଦିହରେ ଆମେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଆଉ ଲୁଣ। ପାଣି ଦିହରେ ପକେଇବା ସେଇ ପାଣି ଫୁଟିଲେ ସେଇଥିରେ ବେସନଟିକୁ ପକେଇବା। ଯୋଉ ଶୁଖିଲା ବେସନ ତାକୁ ସେଇଥିରେ ପକେଇବା ସେ ପାଣି ଫୁଟିଗଲା ପରେ ତ ଆମେ ତାକୁ ଘାଣ୍ ଘାଣ୍ଟିବା ସେ ପାଣି ମରିଗଲା ପରେ ଅଟୋମେଟିକ ଜନ୍ତା ଟାଇପର ହେଇଯାଇଥିବ।
ହୁଁ ହୁଁ।
ତ ହେଇଯାଇଥିଲେ ଗୋଟେ ଥାଳି ଆମେ ନବା ଥାଳି ଦିହରେ ତେଲ ଲଗେଇକି ରଖିଥିବା। ସେଇ ଥାଳି ଦିହକୁ କାଢିଦବା। କାଢି ଦେଇକି ତାକୁ କେକ୍ ବା ଗ୍ୟାସ୍ପର ଗୋଲେଇ ଗୋଲ ଥାଳିରେ ଗୋଲ ଟାଇପ ର ହାଲୋ।
ହଁଅଁ।
ହଁ ଗୋଲ ଟାଇପ ର ହାଲୋ
ହଁ କୁହ ଶୁଵିଲା।
ହଁ ମୁଁ କଇଲି ଗୋଲ ଟାଇପ୍ ର ସେପ୍ ଥିବ ଥାଳି ଟା ତ ସେଇ ଟାଇପ ର ଆମେ କେକ୍ ଯେମିତି କି କେକ୍ ଯେମତି ଗୋଲ ସେଇଭଳି ଭାବେ ଥାଳି ଚାରିପଟ ମେଲଟ କରଦବା ତାକୁ ମାନେ ଥାଳି ସେପ୍ ର କରଦବା। ଆଉ ସେକ କ କରିଦେଲା ପରେ ରେ ଆମେ ସେଇଟାକୁ ପନ୍ଦର ମିଣ୍ଟି ପର୍ଯ୍ୟନ୍ତ ଫ୍ୟାନ୍ ରେ ଫ୍ୟନ୍ ଆଗରେ ରଖିଦବା।
ଅହୋ।
ତାପରେ ଏ କଡ଼େଇରେ ତେଲ ନବା ତେଲ ଧିଅରେ ଆଳୁ କାଟିକି ରଖିଥିବା ଆଳୁକୁ ଛେ ଆଣିବା ବେସନ କାଟିକି ରଖିଥିବା ବେସନକୁୁ ଛାଣିବା।
ନାଇଁ ନାଇଁ ଏଇତ ଆସୁଚନ୍ ଯାଉଚନ୍ତି ଏଇ ଅଜଏ ହଁ। ହଁ ନାଇଁ କରିନାଇଁ ସେ ପାରିଲେନି। ସେ ନାଇଁ ସେ କରିପାଇଲଜନି ଯାଇଥିଲେ ଯେ ସେ ପାରିଲେନି। ସିଏ କହିଲେ ନାଁ ଆମେ ପାରିବୁନି ଆଉ ଏତେ କାମ ଶିଖିନାହାନ୍ତି ଯେ ଜଗିଛନ୍ତି। ଏ ସାର୍ ସେଥିଆଇଁ କଟକରୁ ଆଉ ଜଣଙ୍କୁ ଡକେଇଚନ୍ତି ସେ ତ ଆସୁଚନ୍ତି ଝଲି କରିଏ କ ଆଜି ହେଇଯିବ। ଆଚ୍ଛା ଅହ।
ତେଲ ଆଳୁ ଛାଡି଼ଆ ଆଳୁ ପରେ ସେ ଯୋଉ ବେସନ ରଖିଥିଆ ତାକୁ
ହଁ ହଉ।
ଚତୁର୍ ବର୍ଗ ଚିତ୍ର ଟାଇପ୍ ର ଚାରି କୋଣିଆ କରିକି ସେଇଭଳି ଭାବେ ତା ପୋଇ ମଧ୍ୟ ଛାଣିବା ଛାଣି ରଖିଲା ପରେ ସେଇ ତେଲରେ ଆମେ ପିଆଜ ଅଁ ଅଦା ରସୁଣ ଜିରା ଲଙ୍କା କଞ୍ଚାନଙ୍କ୍ ପା ସବୁ ଗ୍ରାଇଣ୍ଡିଙ୍ଗ୍ କରିଦେଇ ବାଟି ଦେଇଥିବା ସେଇ ବଟା ମସଲାକୁ ପ କେଇବା ତେଲ ଧିଅରେ ମସଲା କଷେଇଲା ପରେ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ମିଟ୍ ମସଲା ଗରମ ମ
ତାକୁ ସ କେତେ ସମ ଇଏ କରିବା?
ଏମ୍ ପନ୍ଦରରୁ କୋଡ଼ିଏ ମିଣ୍ଟି ପର୍ଯ୍ୟନ୍ତ କଷିବା ଯେପରି ମସଲାରୁ ତେଲଟା ଅଲଗା ହବ। ହାଲୋ।
କେତେ ସମୟ କଷିବ ତାକୁ?
ଅଁ ପନ୍ଦରରୁ କୋ କୋଡ଼ିଏ ମିଣ୍ଟି ପର୍ଯ୍ୟନ୍ତ ଅ କଷିବା ଯେପର୍ଯ୍ୟନ୍ତ ମସଲାରୁ ତେଲଟି ଅଲଗା ହବ ଆଉ ମସଲାଟିରୁ କଲରିଂ ଦେଖାଯିବ।
ଆଚ୍ଛା ଆଚ୍ଛା।
ସେଇଭଳି ଭାବେ କଷିବେ କଷି ସାଇଲା ପରେ ଏଇ ଆଳୁ ଯୋଉ ଆଳୁକୁ ଆମେ ଛାଣିକି ରଖିଥିବା ସେଇ ମ ସଲା ଦେହରେ ପ ଭସେଇକି ଆଉ ପ ଆଉ ଦଶ ମିଣ୍ଟି ଖଣ୍ଡେ କଷିବା। ତା ଧିଅରେ ପାଣି ଦେଇଦବା ପାଣି ଦେଇ ସାଇଲା ପରେ ଫୁ ପାଣି ଫୁଟିଲେ ଆମେ ଯୋଉ ଛାଣିକି ରଖିଥିବା ବେସନ ସେଇ ଫୁଟା ପାଣି ଧିଅରେ ପକେଇ ଦେବା ମସଲା ଯୋଉ କଷିଥିବା ପାଣି ଦେଇଥିବା ଫୁଟୁଥୁବ ତାରି ଦେହରେ ପକେଇଦବା। ତ ଆପଣ ରୁଟିରେ ଖାଇଲେ କମ୍ ଝୋଳ ରଖିବେ। ଭାତରେ ଖାଇଲେ ଅ ଧିକ ଝୋଳ ରଖିବେ ଆପଣ ଯୋଉ ଅ ସଙ୍ଗରେ ଯାହା ସିଙ୍ଗେରେ ଖାଇବେ ସେଇ ଅନୁସାରେ ଝୋଳ ରଖିକି ବେସନଟିକୁ ପକେଇବେ କାରଣ ବେସନ ବି ପାଣି ଟାଣିବ। ତ ସେଇ ଭଳିଆ ଉଁ ପକେଇବେ ତାପରେ ବନ୍ଦ କରିଦେଇକି ଗରମ ମସଲା ଆଉ ଧନିଆ ପତ୍ର ଛିଞ୍ଚି ଦେବେ ଓପରେ ଆ ହେଇଗଲା
ଆମାନେ ଜନ୍ତଣୀଟା ଯଦି ଠି ଠିକ୍ ହେଲା ତ ହବ ଜନ୍ତଣୀ ଠିକ୍ ନହେଲା ତ ପ୍ରାୟତ ମୁଁ ଦେଖିଚି ତର କାରିରେ ପକେଇଲା ଅଳୁକୁ ବେସନ ସବୁ ଫିଟି ଯାଇଥିବ ମାନେ ସେଉଡ଼ା କରିଥିବେ ଯୋଉଡ଼ା ଯୋଉ ସବୁ ଫୁ ଏଇ ଯୋଉ ପୁରା ମାନେ କିଛି ନଥିବ ଖାଇଲାଟାକୁ ହଁ। ଜନ୍ତୁଣୀ ଯଦି ଠିକ୍ ରହିଲା ତ ସେଇଟା ଠିକ୍।
ହଁ ହଁ ଜ ତାନେ ଯୋଉ ଯଦି ଭାଗ ମାପଟା ଠିକ୍ ରହିଲା ତାହେଲେ ତରକାରୀଟା ବେସନଟା ରହିଯିବ ନହେଲେ ନାଇଁ ଯଦି ବେସନ ଅଧିକ ନରମ ହେଇଗଲା ଯଦି ଆମେ ତା ଦେହରେ ସୋଢ଼ା ପକେଇଦବା ନରମ ହବା ପାଇଁ କିମ୍ବା ଧିକ ପାଣି ରଖିଦବା ଯେ ଏ ଉଁ ନରମ ରହି ଦେଇ ଆମେ ଏଇଆକୁ ଉମ, ଉମ ବେସନ ଟା ଭଲ ହବ ବୋଲି ତ ସେମିତି ହେଲେ ପାଁ ଆମେ ତରକାରୀରେ ପକେଇଲା ମାତ୍ରେ ସେ ଅଟୋମେଟିକ ଫିଟିଯିବ। ଆମେ ଯଦି ଟିକ କେ କାଠୁଆ କରିକି ବେସନ ଟିକୁ ଜନ୍ତିକିି ଛାଣିବା, ତାହେଲେ ସେ ପାଣିରେ ରହିଲେ କି କିଛି ସମୟ ବତୁରିଯିବ, ଯାହା ଫଳରେ କି ବେସନ ସେପ୍ ଟା ବି ଠିକ ରେ ରହିବ ଆଉ ଆମର ନରମ କୁ ନରମ ରହିବ।
ଅଁ ଆଛା! ଆଛା!
ଆଉ କଣ ସବୁ ରେସିପି ଜାଣିଛନ୍ତି? ଟିକେ କୁହନ୍ତୁ।
ଆଉ ମୁଁ ତ ସବୁ ଯାହା ଯେମତି ଯେତେବେଳେ ହୁଏ ମୁଁ କରେ ଯୋଉ ଜିନିଷ ଟା ନ ଜାଣିଥାଏ ମା ବତେଇ ଦିଅନ୍ତି। ଆଉ ନା ମୁଁ ସବୁ ଯେତିକି ଜାଣିଛି ମଧ୍ୟ କରେ ସବୁ ପ୍ରକାର ଜିନିଷ ଜାଣିଛି।
ହଉ ସିଲେଇ ଫିଲେଇ ବି ଜାଣିଛନ୍ତି?
ନାଇ ନାଇଁ ସିଲେଇ ହେରିକା ମୁଁ, ଅ ସିଲେଇ ହେରିକା ଶିଖିନି ଜାଣିନି ସେ ବିଷୟରେ କିଛି
ଆଛା ଆଛା
ହୁଁ ଉଁ
ଆଉ ପାଙ୍କା ଟାଇମ ଘରେ ବସିଲା ବେଳେ କଣ ସବୁ କର ନା ନାଇଁ ରେଷ୍ଟ ନିଅ?
ନାଇଁ ନାଇଁ ରେଷ୍ଟ ନାଇଁ, ଫାଙ୍କା ଟାଇମ ରେ ଘରେ ବସିଲେ, ଘର ଝଡା ଝଡି ହେଲା, ଜିନିଷ ପତ୍ର ସଜାଡି ଯୋଉ ଜିନିଷ ବଗି ଯାଇଥିବ ସଜାଡିକି ଥୁ ଆଥୁଇ ହେଲା ଅ କି ଘର ସଜେଇବା ହେଲା ଆଉ ଏସବୁ କାମ କରେ ଆଉ, ଯେତେବେଳେ ଘରେ ଫାଙ୍କା ଟାଇମ ଥାଏ କିଛି
କଣ ଘରେ ସଜେ ପାଇଁକା କିଛି ସଜେସନ ଦେବେ କଣ କେମିତି କୋଉ ଜାଗାରେ ଡେକୋରେସନ କଲେ?
ହଁ ମୁଖ୍ୟତଃ ଆମର ଯୋଉ ଥାଏ ଡ୍ରେସିଂ ଟେବୁଲ ଆମେ କହୁ। ପ୍ରଥମେ ସେଇଟା, ସେଇଟା ହେଲା ମେନ୍ ଘରର ତ ସେଇ ଡ୍ରେସିଂ ଟେବୁଲ ଟା ସଜେଇଲେ ହିଁ ଘର ବେଶୀ ବି ସୁନ୍ଦର ଦେଖାଯାଏ। ଖଟ ହଉ ଖଟ ଯୋଉ ବକ୍ସ ବାଲା ଖଟ ଖଟ, ଖଟର ଦି ପଟ ପାର୍ଶ୍ୱ ଉପର ଯୋଉ ବକ୍ସ ଥାଏ ସେ ଥାକ କିମ୍ବା ଆମ ଆଲମିରା ହେଲା ତ ଥାକ ଏସବୁ ଫଟୋ ଫ୍ରେମ ହେରିକା ଥୋଇବା କି ଛୋଟ ଛୋଟ ଫୁଲ ଦାନୀ ଯୋଉ ମିଳୁଛି ପ୍ଲାଷ୍ଟିକ ର ଫୁଲଦାନୀ ସେ ସବୁ ସଜେଇକି ଥୋଇଲେ ସୁନ୍ଦର ଦେଖାଯାଏ କି ଘର ଆଗରେ ଲଟକନ ଟାଇପ ର ଲଗେଇବା, ବିଭିନ୍ନ ପ୍ରକାର ସ୍କିନ୍ ଲଗେଇବା ଡି ଡିଜାଇନ ବାଲା ସ୍କିନ୍, ୱଣ୍ଡୋ ସ୍କିନ୍, ଏଗୁଡା ସବୁ ଡିଜାଇନ ଲଗେଇଲେ ଘର ସୁନ୍ଦର ଦେଖାଯାଏ।
ଆଛା, ଆଛା
ଖଟ ଉପରେ ବିଭିନ୍ନ ଡିଜାଇନ ର ବେଡ଼ସିଟ ପାରିବା ଆଜି କାଲି ଯୋଉ ଟ୍ରେଣ୍ଡିଂ ରେ ଚାଲୁଛି। ହଁ ଅନଲାଇନ ରେ ଯୋଉ ଟ୍ରେଣ୍ଡିଂ ରେ ଚାଲିଛି ଯୋଉ ସବୁ, ହଁ ସେ ସବୁ ପକେଇଲେ ବି, ଘର ଭଲ ସୁନ୍ଦର ଦେଖାଯାଇଥାଏ।
ଆଛା, ଆଉ କିଛି ପ୍ଲାଣ୍ଟ ଫ୍ଲାଣ୍ଟ ଲଗାନ୍ତି ଗଛ ଫଛ ଲଗାନ୍ତି ବାରିପଟ
ହଁ ହଁ ହଁ ଆମ ଆମ ବାରି ଯେହେତୁ ବଡ଼ ଅଛି ତ, ଆମେ ପାଣି ସୁବିଧା ମଧ୍ୟ ଅଛି। ତ ସେଥିପାଇଁ କି ଆମେ ଲଗଉ ମନ୍ଦାର ଗଛ, ଧଳା ମନ୍ଦାର, ନାଲି ମନ୍ଦାର, କନିଆରୀ ତ ଟଗର ଫୁଲ ଆଉ ଚମ୍ପା ଫୁଲ ଆଉ ବିଭିନ୍ନ ପ୍ରକାର ଘ ଗଛ ଅଛି ଧନିଆ ପତ୍ର, ପୋଦିନା ପତ୍ର, ଭୂଷଗ ପତ୍ର ଅ ଅମୃତଭଣ୍ଡା ଗଛ ଆମର ଅଛି ହଁ ଆମର ଅଛି ପିଜୁଳି ଗଛ। ଆଉ ଏଇ ସବୁ ପ୍ରକାର ଡାଳିମ୍ବ ଗଛ ଏଇ ସବୁ ପ୍ରକାର ଗଛ ଅଛି, ଗେଣ୍ଡୁ ଗଛ ସବୁ ଲଗଉ ବାଇରେ ହଁ ଆପଣଙ୍କୁ କଣ ଭଲ ଲାଗେ, କଣ କହିଲେ? ହାଲୋ।
ହଁ ହାଲୋ।
ହ
ହଁ ହାଲୋ।
ଓ ହୋ।
ମୁଁ କହିଲି ଆପଣଙ୍କୁ କଣ ଭଲ ଲାଗେ ରୋଷେଇ କରିବାକୁ କି ଖାଇବାକୁ?
ହୁଁ ମୁଁ ସେମିତି ରୋଷେଇ ଭଲ ଲାଗେ କରିବାକୁ କିନ୍ତୁ ବେଶୀ ରୋଷେଇ ଶିକିନି।
ହୁଁ।
ତୁ ରୋଷେଇ ମତେ ଭଲ ଲାଗେ କରିବାକୁ ଆଉ।
ଓହୋ।
ସେମିତିରେ ଫାଷ୍ଟ ଫୁଡ କହିଲେ ମତେ ମୋମୋ ଭଲ ଲାଗେ ଖାଇବାକୁ ଗୁପଚୁ ପୁ ଭଲ ଲାଗେ କିନ୍ତୁ ବନେଇକି କେବେ ଖାଇନି ବାସ୍ ବାହାରକୁ ଆସନ୍ତୁ ଖାଇବେ।
ଅ ହ